ନମସ୍କାର ମ୍ୟାମ୍।
ଆଜ୍ଞା ନମ ସ୍କାର ଆଜ୍ଞା କଣ କରୁଥିଲେ? ଆଜ୍ଞା ଭଲ ଅଛି। ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି ମ୍ୟାଡ଼ମ୍ ଶ୍ରୀ ଜଗନ୍ନାଥଙ୍କ କୃପାରୁ।
ଆଜ୍ଞା, ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛନ୍ତି ମ୍ୟାଡ଼ାମ୍। ଖୁସି ଲାଗିଲା ଆପଣ ମୋ ପରିବାର ବିଷୟରେ ବି ପଚାରିଲେ।
ଆଜ୍ଞା ଆଜ୍ଞା, ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ। ଖୁସିରେ ରଖନ୍ତୁ, ଭଲରେ ରଖନ୍ତୁ।
ଧନ୍ୟବାଦ ମ୍ୟାଡ଼ାମ୍।
ହୋଉ ଆପଣଙ୍କ ଆଜ୍ଞା ବର୍ଷାଟା ତ ହଉଥିଲା ତିନି, ଚାରି ଦିନ ହେଇଗଲାଣି। ଆଜି ସକାଳୁ କିନ୍ତୁ ଟିକେ କମିଛି। କିନ୍ତୁ ଏବେ ହବ ନା କଣ ଜଣା ତ ପଡ଼ୁନି ମେଘଟା ତ କରି ଛି ଅନ୍ଧାର ହେଇକି ଅଛି। କିନ୍ତୁ ବର୍ଷା ଟା ହେଇନି। ପବନ ଟା ହଉଛି ଖାଲି। ବର୍ଷା ହବ ନା କଣ କି। ଆପଣ ଆଜ୍ଞା ପୁରା ଅନ୍ଧାରିଆ କରିକି ରଖିଛି ଆଉ। ଆପଣଙ୍କ ସେପଟେ ହଉଛି କି ବର୍ଷା ଟା?
ନାଇଁ ମ୍ୟାଡାମ ଆମର ବି ବର୍ଷା ହଉଥିଲା। ତିନି ଚାରି ଦିନ ଧରି କିନ୍ତୁ ଆଜି ବର୍ଷା ଟିକେ ଛାଡି ଯାଇଛି ଆଉ ପୁରା ବଢିଆ ପରିବେଶ ଟିଏ ବି ଦେଖିବାକୁ ମିଳୁଛି ଚାରିଆଡେ। ପୁରା ସବୁଜ ସବୁଜ ହୋଇ କଳା ବାଦଲ କିଛିଟା କୁହୁଡିଆ ପାଗ କରି ଯେମିତି କିି ମୁନସୁନ୍ ପାଗ ଆପଣ ଶୁଣିଥିବେ। ସେଇଭଳି ପାଗ ଟା ହୋଇଛି ଆଉ।
ଆଜ୍ଞା ଆଜ୍ଞା, ନା ଖରା ଟା ହଉଛି ନା ନାଇଁ?
ଖରା ବି ହଉଛି କିନ୍ତୁ ଅଳ୍ପ ପରିମାଣରେ। ବେଶୀ ଖରା ନାହିଁ, ବେଶୀ ବର୍ଷା ନାହିଁ। ହୁଁ ହୁଁ।
ଖରାଟା ତ ଜମାରୁ ହଉନି ତିନି ଚାରି ଦିନ ହେଇଗଲାଣି। ଖାଲି ବର୍ଷା ପାଗଟା କରିଛି। କିନ୍ତୁ ଆଜି ବର୍ଷା ଟା ହେଇନି। ଖରା ଟା ବି ହଉନି। ସେମିତି ଖାଲି ମେଘୁଆଟା କରିଛି ଆଉ।
ସେ ହ ଏଇ ପାଗରେ
ଆପଣଙ୍କ ଘରେ? ମତେ ତ ଏଇ ପାଗରେ ଗରମ ଗରମ ପକୁଡ଼ି ଖାଇବାକୁ ଭଲ ଲାଗେ। ଆପଣଙ୍କୁ?
ପା ମତେ ଏଇ ଟାଇମରେ ଗରମ ଗରମ ଚିକେନ୍ ପକୋଡ଼ା ଖାଇବାକୁ ଭଲ ଲାଗେ।
ଆଛା, ବହୁତ ଭଲ ସେଇଟା ବି। କିନ୍ତୁ ପକୁଡିର ଟେଷ୍ଟ ଟିକେ ବହୁତ ଭଲ ଥାଏ ଆଉ ଚିକେନଠୁ ବି।
ଆଜ୍ଞା ଆଜ୍ଞା, ହଁ ବାର ଦେଖିକି ଆଜି ଯଦି ସୋମବାର ହେଇଥିବ ବୋଲେ ପକୁଡି ଖାଇବ। ପଡିବ। ଆଉ ଯଦି ରବିବାର ହେଇଥିବ ବଲେ ଚିକେନ୍ ପକୋଡା ଖାଇବାକୁ ପଡିବ।
ନିଶ୍ଚୟ ସେଇଟା ବି ଠିକ୍।
ଆପଣ କେତେ ପାଠ୍ୟକ୍ରମ କରୁଛନ୍ତି?
ଆଜ୍ଞା, ମୁଁ ଏବେ ପଢ଼ାପଢ଼ିଟା ସରିଗଲାଣି, ମୁଁ ତ ବାହା ହେଇଗଲିଣି।
ଆଚ୍ଛା, ଏଇତ ବହୁତ ଭଲ ବିଷୟ ଆପଣ ବାହା ହେଇଗଲେଣି। ଆଉ କିଛି ଭାଇ କିମ୍ବା ଭଉଣୀ ଆସିଲେଣି ମୋର?
ହଁ ନିଶ୍ଚୟ ପୁଅଟା ଗୋଟେ ଅଛି ମୋର।
ଆଛା ବହୁତ ବଢିଆ କଥା ତାଙ୍କ ନାମ କଣ?
ତାଙ୍କ ନାଁ ହୋଉଛି ଅସ୍ମିତ କୁମାର ନାୟକ।
ଆଚ୍ଛା ଆଚ୍ଛା ଆଚ୍ଛା ତାଙ୍କେ ପାଠ୍ୟକ୍ରମ କରୁଛନ୍ତି?
ଆଜ୍ଞା ପ୍ରଥମ ଶ୍ରେଣୀରେ ପଢୁଛି ବା।
କଣ କୋରାପୁଟ ଡିଷ୍ଟ୍ରିକ ନାହିଁ?
ଆଜ୍ଞା ଆଜ୍ଞା କୋରାପୁଟ ଡିଷ୍ଟିକ ଟେ ହେଇଛି ହିଁ ଶିଶୁ ମନ୍ଦିରଟେ ଅଛି ଶିଶୁ ମନ୍ଦିରରେ ପଡ଼ୁଛି।
ଏଇ ତ ବହୁତ ବଢ଼ିଆ କଥା ଆପଣ କହିଲେ ଯାହା ହୋଉ। ଆଜିକା ସମୟରେ ତ ପାଠ ହିଁ ବହୁତ ବଡ଼ କଥା।
ଆଜ୍ଞା ପାଠ ବିନା ତ କିଛି ନାହିଁ। ପାଠ ନ ପଢ଼ିଲେ ତ ଆଉ କିଛି ହବନି ତ ନିହାତି ପଢ଼ିବାକୁ ପଡ଼ିବ ନା।
ଆଜ୍ଞା ଆପଣ ଆପଣଙ୍କ ପୁଅ କୁ କିଛି କି ଏଆଇ ଜମାନା ବିଷୟରେ ବି ଶିକ୍ଷା ଦଉଛନ୍ତି କି ନାଇଁ?
ଉଁ ମାନେ? ଏଇ ଆଇ ମାନେ କଣ ଓ ଆ ତ ପଢୁଛି ଏବେ ଷ୍ଟାର୍ଟ ହେଇଛି ତାର ଏଇ ବର୍ଷଟା। ତ ସ୍କୁଲ ଜଏନ୍ ହେଇଛି।
ନାଇଁ ମ୍ୟାଡ଼ାମ ଇଣ୍ଟରନେଟ ଜମାନା ବିଷୟରେ କିଛି ଶିକ୍ଷା।
ଇଣ୍ଟରନେଟ ମାନେ ଛୁଆଙ୍କୁ ଏବେ ସେଗୁଡ଼ାକ କିଛି ନାହିଁ ବା। ହୁଁ।
ତାଙ୍କର ତ ଏବେ ବୟସ ବି ହେଇନି ତାଙ୍କର ତ ଖେଳକୁଦ କରିବାର ବୟସ।
ଆଜ୍ଞା।
ଆଜ୍ଞା।
ଆପଣଙ୍କର ସେପଟେ ନେଟୱାର୍କ ଟା କେମିତି ରହୁଛି ଭଲ ଟା ଭଲ ନା ଏମ୍ ତି ସବୁବେଳେ କଟ୍ କଟ୍ ହେଇକି ଆସୁଛି ଆଁ। ଆମର ଏପଟେ ତ ଭଲ ନେଟୱାର୍କ ଚାଲୁନି।
ଆମ ପଟେ ବି ସେମିତି କଟ୍ କଟ ହୁଏ କିନ୍ତୁ ବର୍ଷା ସମୟରେ। ଏଇ ସମୟରେ ବହୁତ।
ହଁ ବର୍ଷା। ବର୍ଷା ଦିନଟାରେ ଆମ ଏପଟେ ବି ଯେ ଏତେ ଦିନ ପର୍ଯ୍ୟନ୍ତ ବର୍ଷା ହୋଉଛି ନା ନେଟୱାର୍କଟା ପୁରା ଅସୁବିଧା ରହୁଛି କିଛି ଫୋନ୍ ଟା ଆଉ ଦେଖି ହୋଉନି ଧରି ହୋଉନି। ତ କିଛି ଭଲ ଲାଗୁନି ଘରେ ରହିଲେ ବି ବର୍ଷା ଦିନ। ଟାରେ ଫୋନ୍ ଟା ବି ଟିକେ ଦେଖି ହଉନି କିଛି ନାହିଁ ନେଟୱାର୍କ ଯୋଗୁ। ଫଣ୍ଡା ହେଲେ ଦେଖି ଦେଖି ଘରେ ରହିଗଲେ ମନ ଟା ଟିକେ ଭଲ ଲାଗିଥାନ୍ତା। କିନ୍ତୁ ନେଟୱାର୍କ ଲାଗି କିଛି ଦେଖି ହୋଉନି କିଛି ନାହିଁ ବହୁତ ବିରକ୍ ତ ଲାଗୁଛି ଘରେ ରହି ରହିବି ଏ ବର୍ଷା ଟା ଟିକେ କମିଲା ଟିକେ ଟିକେ ଭଲ ଲାଗୁଛି ଆଜି ଟିକେ କମିଛି ତ ନେଟ୍ଟା ବି ଆଜି ଟିକେ ଭଲ ଚାଲୁଛି।
ଆଚ୍ଛା ଆପଣ ନେଟ୍ ବ୍ୟବହାର କରିବାକୁ ହେଲେ ବାହାରକୁ ଯିବାକୁ ପଡୁଛି ନା ଘରୁ ରହି ହିଁ କଥା ହେଇ ଯାଉଛନ୍ତି।
ନା ଘୋରୁ ବାହାରୁ ବାହାରିବାକୁ ପଡୁଛି ନା ଆଉ ଭିତରୁ କିଛି ଆସୁନି ଆଉ।
ଆଚ୍ଛା ଆଚ୍ଛା।
ନେଟ୍ ପାଇଁ ବୋଲିକି ଘରୁ ବାହାରେ ବାହାରିକି ଆସିବାକୁ ପଡୁଛି। ବର୍ଷା ଦିନଟାରେ। ତାପରେ ନହେଲେ ଛାତ ଉପରକୁ ଆସିଲେ ଆସୁଛି ବା ଘର ଭିତରେ ଆସୁନି କିନ୍ତୁ।
ଆ
ତାପରେ ବର୍ଷା ଦିନଟାରେ ଆମ ପଟେ ଏପଟେ ବିଜୁଳିଟା ବି ନା ବହୁତ ଅସୁବିଧା ଜାଣିଛନ୍ତି ନା? ବର୍ଷାଟା ଟିକେ ହେଇଗଲେ କାଟି ଦିଅନ୍ତି, ସେ କରେଣ୍ଟଟା ବି ଆଉ ଯେପର୍ଯ୍ୟନ୍ତ ବର୍ଷା ହଉଛି ସମସ୍ତ ସେ କରେଣ୍ଟା ବି ଛାଡ଼ିବେନି ବର୍ଷା କମିକି ଦିଇ ତିନି ଘଣ୍ଟା ଗଲା ପରେ ଯାଇକି ସେ ବିଜୁଳି ଟା ଆସୁଛି।
ଆଚ୍ଛା।
ଫୋନରେ ଚାର୍ଜ ଫାର୍ଜ ବି ସହରେ ଗଲେ ତାକୁ ଆଉ ବସେଇବାକୁ ବି ଅସୁବିଧା।
ଏ ତ ବହୁତ ଦୁଃଖର ବିଷୟ ଭଗବାନ୍ ପ୍ରାର୍ଥନା କରୁଛି ଆପଣ ତା ଏରିଆରେ ଯଥାଶୀଘ୍ର ସବୁ ସମସ୍ୟାକୁ ଦୂର କରିଦିଅନ୍ତୁ।
ଆଜ୍ଞା। ଆପଣଙ୍କ ସେ ଅଞ୍ଚଳରେ ଭଲ ଥାଉଛି ନା ବିଜୁଳି ଫୁଜୁଳି?
ହଁ, ବିଜୁଳି ଆମ ଅଞ୍ଚଳରେ ଭଲ ଅଛି, କଣ ପାଇଁ ବୋଲେ ଆମର ବିଜୁଳି ଏଇଠୁ ନିଜ ଏରିଆ ରୁ ହିଁ ଆସିଅଛି। ଆମର କିଛିଟା ଜଳପ୍ରପାତ ଅଛି, ଯେପରିକି ପୁତୁଡ଼ି ଜଳପପ୍ ପ୍ରପାଦ।
ଆଜ୍ଞା।
ବହୁତ୍ ଭଲ ପରିବେଶ ଟିଏ ଅଟେ, ସେହି ସ୍ଥାନରୁ ବିଜୁଳି ବି ଉତ୍ପନ୍ନ ହୁଏ।
ଆଜ୍ଞା, ଆଜ୍ଞା।
ବିଜୁଳି ଯିବାର ସମ୍ଭାବନା ବହୁତ କମ୍ ରହିଥାଏ।
ଭଲ ତାହେଲେ ଆପଣଙ୍କ ଅଞ୍ଚଳଟା ବହୁତ ଭଲ। ବିନା ବିଜୁଳିରେ ତ ଘରେ ରହିବାକୁ ବି ଇଚ୍ଛା ହୁଏନି ଜମା। ନା ସେଇ କରୁ ସେ ତମ ପଟେ ଆଉ ବହୁତ୍ ଭଲ, ବର୍ଷାଟା ହେଲେ ବି ରହୁଛି ତାହେଲେ?
ହଁ ବର୍ଷା ହେଲେ ବି ରହୁଛି। କିନ୍ତୁ ଅଧିକ ବର୍ଷା ହେଲେ ମ୍ୟାଡାମ୍ ଟିକେ କିଛିଟା ପ୍ରୋବ୍ଲେମ ଆସୁଛି।
ଆଉ ସେଇଟା ହେଉଛି ତାହେଲେ ନାଇଁ, ଆଉ ବର୍ଷାରେ ନେଟୱାର୍କ କେମିତି?
ନେଟୟାର୍ ବହୁତ୍ ବଢିଆ ଅଛି ଆଜିିକା ଡେଟ୍ ରେ ତ ମୁକେଶ ଅମ୍ବାନୀ ଚାରିଆଡେ ଜିଓର ନିସ୍ଥାର କରିଦେଇଛି।
ଆଜ୍ଞା, ଆଜ୍ଞା।
ମାନେ ଯୋଉ ପଞ୍ଚାୟତ ଯିବ ସେ ପଞ୍ଚାୟତରେ ନେଟୱାର୍କ।
ଆଚ୍ଛା, ଆଚ୍ଛା ବହୁତ୍ ଭଲ ନା। ଆପଣଙ୍କ ସେ ଏରିଆ ରେ ଧାନ ଫାନ ଚାଷ ହୁଏନା ନାଇଁ?
ହଁ ଧାନ ମଧ୍ୟ ଚାଷ ହୁଏ ଆଉ ଧାନ ଯଦି ଚାଷ କରିବାନି ଆମେ ଚାଉଳ ତ ପାଇବାନି ନା? ଧାନ୍ୟ ମଧ୍ୟ ଚାଷ ହୁଏ ବହୁତ ପରିମାଣରେ ତ ହୁଏନି। ବହୁତ ପରିମାଣରେ ଏଇଠି ବୋଲି ଫୁଲ ଚାଷ ହିଁ ହୁଏ।
ନାଇ ଆମ୍ବ ଆପଣଙ୍କୁ ଚାଷ କାମ ଆସେ?
ବହୁତ୍ ଆସେ।
କ କଉଁ ଚାଷ ବିଷୟରେ ବହୁତ୍ ଜାଣିଛନ୍ତି ଆପଣ?
ମୁଁ ଜାଣିଛି ଆମ୍ ଆପଣ କଲମି ଆମ୍ବ କେବେ ଖାଇଛନ୍ତି?
ଆଜ୍ଞା, ଆଜ୍ଞା ଖାଇଛି ଆମ ଏପଟେ ଖରା ଦିନଟାରେ ବହୁ ବିକ୍ରି ହୁଏ ବା।
ଆଜ୍ଞା ସେ ଆମ୍ବ ଯୋଉ ପ୍ରସ୍ତୁତି କରୁଛନ୍ତି ସେଇ ଆମ୍ବ ପ୍ରସ୍ତୁତିର ପ୍ରଣାଳୀ ଟା ମୁଁ ଜାଣିଛି। ଆଜ୍ଞା ଆଉ ଗୋଟେ ଗଛରୁ
କୋଉ ଆଚାର କରନ୍ତି ବା?
ଆଚ୍ଛା ଆଚ୍ଛ ଆମ୍ ପଟେ ବି ବହୁତରିମାଣରେ ଆଚାର କରନ୍ତି ଆଚାର ଯେମିତିକି ଛମ୍ପେ ତ ସଡ଼ା ଆମ୍ବୁଲ ବହୁତ ପରିମାଣରେ କରନ୍ତି ଆମର ଏକାନ୍ତ ଗୋଟେ ଗଛରୁ ଦିଟା ଫୁଲ ବି ବାହାରି ପଡ଼ୁଛି।
ହଁ କୋଉ ଫୁଲ ଟା ସେଇଟା?
ଆପଣ ଯୋଉ ଫୁଲ ବି କରିବାକୁ କହିବା କରିବାକୁ ଚାହିଁବେ ଆମକୁ ବିହନ ବହୁତ ଭଲରେ ଆସିଛି ହଁ ଆମକୁ ବହୁତ୍ ସୁନ୍ଦରରେ ବିହନ ଆସୁଛି।
ଫୁଲହୁଏ?
ଆଜ୍ଞା।
ହଁ ସେମିତି ବି ସମ୍ଭବ କି?
ହଁ ଚାଷୀ ପ୍ରଣାଳୀ ଜାଳିଥିଲେ ସବୁ ସମ୍ଭବ।
ଆଜ୍ଞା ବହୁତ ଭଲ ତାହେଲେ ଗୋଟେ ଗଛରେ ଦି ପ୍ରକାର ଫୁଲ ହଉଛି ମାନେ ବହୁତ ଖୁସି କଥା ଆଉ।
ଏ ପ୍ରଣାଳୀ ଶିଖିବାକୁ ପଡ଼ିବ ନା ଏଇତ ହଉଛି ଆମ ଭାରତ ହଉଛି ଗୋଟେ କୃଷି ପ୍ରଧାନ୍ୟ ଦେଶ।
ଆଉ ଯ ଯେତେ ଆମେ କୃଷିରେ ଡେଭଲପ୍ କରିବା ସେତେ ଆମକୁ ଭଲ ନା ତ ଆମେ ସେ କଲମି ଆମ୍ବ ଯୋଉ କହିଲେ ସେପରି ଫାଷ୍ଟ ଆମେ କଲମି ଆମ୍ବକୁ ଶି ଖିଲୁ କେମିତି ଖଟା ଆମ୍ବକୁ ମିଠା କରାଯାଏ।
ସେଇଟା ବି ହୁଏ ତାହେଲେ ଖଟାରୁ ମିଠା ବି? ବା ବହୁତୁ ଭଲ। ସେଇଟା କ ଖଟାରୁ ମିଠା ବି ହଉଛି?
ଆଜ୍ଞା। କଲମି ଆମ୍ବ ଟା ଫାଷ୍ଟ ଆମ୍ବ ଗଛ ଥାଏ ମେଡମ୍ ନାଇଁ ନାଇଁ। ଫାଷ୍ଟ ନାହିଁ କି ଆମ୍ବ ଗଛ ଟା ନର୍ମାଲ ଆମ୍ବ ଯେମିତି ଫଳେ ସେମିତି ଫଳିଥାଏ ଟିକେ ଖଟା ଟିକେ ମିଠା ସେଇ ଗଛଟାକୁ ଟିକେ କାଟି ଦେଇ ତା ଦେହରେ ଆଉ ଗୋଟେ ଯୋଉଟା କି ଟିକେ ଅଳ୍ପ ଅଧିକ ପରିମାଣରେ ମି ଠା ହଉଥିବ ସେଇ ଗଛର ଶାଖାକୁ ଜଏଣ୍ଟ କରାଯାଏ। ଆଉ ଆଜ୍ଞା ତାପରେ ସେଇ ଶାଖା ଟି ଯେତେବେଳେ ମଜବୁତ ହେଇଯାଏ ତା ଭିଡ଼ି ପ୍ରଟିନ ଦିଆଯାଏ ଦୁନିଆ ପ୍ରକାର ଟ୍ରିଟମେଣ୍ଟ କରାଯାଏ ତାପରେ ସେଇ ଶାଖା ମଜବୁତ ହେଇଯାଏ। ତାପରେ ବଡ଼ ପରିମାଣରେ ଗୋଟେ ଗଛ ଦିଏ।
ହୁଁ ହୁଁ।
ଗଛ କୁ କଲମି ଗଛ ଆକାରରେ ନାମ ଦିଆଯାଏ ଯୋଉ
ଆଚ୍ଛା। ଆଚ୍ଛା ବହୁତ ଭଲ ତାହେଲେ ଆମ୍ବ ବି ଖଟାରୁ ମିଠା କରୁଛନ୍ତି ଆପଣ।
ଆଜ୍ଞା ଆଉ ଦେଖିବେ ଫୁଲ ଗଛ ଏକାନି ହତି ଘରେ ଗୋଟେ ଗୋଟେ ବିଭିନ୍ନ କାହା ଘରେ ଗୋଲାପ ନେଳି ଗୋଲାପ ରଖିଥିବେ ତ କାହା ଘରେ ସେ ନେଳି ର ଲାଲି ଗୋଲାପ କରିଦେଇଥିବେ।
ଅଁ ସେମତି ବି ହୋଇକି।
ହଁ ଏକା ଯେ ସବୁ ଚାଷୀ ଅ ଉପରେ ଅଧିକ ଜ୍ଞାନ ରଖିଛନ୍ତି।
ବୋହୁତ ସୁନ୍ଦର ତାହେଲେ ଆପଣଙ୍କ ଅଞ୍ଚଳରେ ଫୁଲ ଫଳ ଦି ପ୍ରକାର ହଉଛି ଗୋଟିଏ ଗଛରେ ମାନେ କେତେ ଭଲ ଦେଖନ୍ତୁ। ଆମର ଏପଟେ ତ ଗୋଟେ ଗଛରେ ଗୋଟେ ପ୍ରକାର ଫଳ‌। ଗୋଟେ ପ୍ରକାର ଫୁଲ ଯୋଉ ଗଛରେ ସେଇ ଫଳ ସେଇ ଫୁଲ ଖାଲି। ଆପଣଙ୍କ ଅଞ୍ଚଳ ବହୁତ ଭଲ।
ଉଁ
ଫୁଲ ବି ଦି ପ୍ରକାର ହଉଛି ଫଳ ବି ଖଟାରୁ ମି ଠା ହଉଛି ବହୁତ ଭଲ ନା।
ଏଁ ଅମୁର୍ତ ଭଣ୍ଡା ଆପଣ ତ ଜାଣିଥିବେ?
ହଁ ନିଶ୍ଚୟ ଜାଣିଛି।
କଣ କଲ୍ମୀ ଅମ୍ବୃତଭଣ୍ଡା କେବେ ଖାଇଛନ୍ତି?
ନାଁ ବା ସେଇଟା ଖାଇନି ମୁଁ କେବେ ସେଇଟା କେମିତି ଥିବ ତପରେ?
ଆପଣ ପ୍ରାୟତଃ ଅଁ କମଳା କଲରର ରମୃତ ଭଣ୍ଡା ଖାଇଥିବେ ଶାଗୁଆରୁ କମଳା ହୁଏ କିନ୍ତୁ କଲମୀ ଅମୁ ତ ଭଣ୍ଡାଟା କମଳାରୁ ନାଲିକୁ ଯାଏ।
ହଁ?
ହଁ।
ବା ବୋହୁତ ଭଲ।